ସଚ ଏ ବୋରିଂ ଡେ।
ମାନେ ମାନେ ମାନେ ତୁ କାମ କଲେ କହୁଛୁ, ମୁଁ କାମ କରି କରି ଶୁ ଖି ଗଲି ଏ ନା କାମ କରି ପେରେ ମୋଟା ହେଇଗଲି। ଏପଟେ କାମ କରି କରି କହୁଛୁ କା ଟିକେ ରେଷ୍ଟ ମିଳିଲେ କହୁଛୁ ବୋରିଂ ଡେ।
କଣ କରବି କେହି ନାହାନ୍ତି ଅଫି
ତୁ ଗୋଟେ କାମ କରୁନୁ କରିବୁ। ସେଇଟି ଗୋଟେ ଷ୍ଟୋପ ଲଗା ପକୁଡି ଛାଣେ।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
ଏଁ।
କଲା ଷ୍ଟୋଭ ଲଗେଇ ପକୁଡି ଛାଣେ ଅପା ପକୁଡି କେମିତି ତିଆରି ହୁଏ ତା ପ୍ରୋସେସ ସେଟା ଟିକେ କହିଲ?
ବେସନ ଗୋଳେଇବୁ
ପଡ଼ିବ କୁହ ମତେ?
ବେସନ, ପାଣି, ଆଉ ପିଆଜ କଞ୍ଚା ଲଙ୍କା ଆ ଆମ୍ବକଶିଆ ଅ
ହଁ।
ତାଧିରେ ଜିରା ଆଉ ରସୁଣ ଆଉ ଆଳୁ କି ହଁ ନା ହଳଦୀ ଗୁଣ୍ଡ ଅଳ୍ପ ଟିକେ।
ହଁ ତାପରେ।
ଆଉ ଆଳୁ ଛୋଟ ଛୋଟ କରିକି
ଛୋଟ ଛୋଟ କରି ପକେଇଦେବି ତାପରେ କଣ କରିବି?
ତାପରେ ତାପରେ ତା ଦେହରେ ଦି ଗ୍ଲାସ ପାଣି ଦବ
କେତେ ବେସନରେ ଦି ଗ୍ଲାସ୍ ପାଣି?
ଗୋଟେ କେଜି।
ଆ ଭୁଲ ଭାଲ ରୋଷେଇଆ ତମେ ଯାହା ଜଣା ପଡ଼ିଲାଣି।
ହଁ ମତେ କହୁନୁ କେମିତି କରା ହୁଏ ତାହେଲେ।
ମତେ ମୁଁ-ମୁଁ କହିଦେଉଛି ତମକୁ। ବେସନ ବେସନରେ ଯୋଉଁ ଜିରା ଟିକେ ମନ୍ଥିକି ଯୋଉଁ ଆମର ଜୁଆଣି ଯୋଉଟା ହଜମ କରିବାରେ ସାହାଯ୍ୟ କରେ। ସେଇଟା ଟିକେ ହାତରେ ମ ଇଏ କରିକି ପକେଇଦବ। ତାପରେ ଲୁଣ ଟିକେ ଆଉ ଟିକେ ମସଲା ସବୁ ଯୋଉଁ ଆମ ପାଉଡ଼ର ମସଲା ଯଦି ଯାହା ଘରେ ଆଭେଲେବୁଲ୍ ଅଛି ପକେଇଦବ। ଆଉ ଆଳୁ ପୁରା ଛୋଟ ଛୋଟ କରି କାଟିଦବ। ପିଆଜ, କଞ୍ଚା ଲଙ୍କା ଆଉ ଅଦା ଟିକେ ଗ୍ରେଟ୍ କରି ପକେଇଦେବ।
ହଉ ଶୁଣେ ଏବେ କିନ୍ତୁ କରିକି ଏଇଟା ପଠେଇବୁ ହେଲା। ହୁଁ ତାପରେ
ଟିକେ ଖାଇବା ସୋଡ଼ା ପକେଇବ। ତାପରେ ଯେତିକି କ୍ଵାଣ୍ଟିଟି ଅନୁସାରେ ପାଣି ଦେଇଦେଇ ତୁମେ କେତେ ବ୍ୟାଟର ଟା କୋଉ ଭଳିଆ ରହିବ? ହଁ ପୁରା ଟିକେ ଥିକ୍ ରହିବ। ତାପରେ ପୁରା ଗରମ ଗରମ
ଯେମିତି ଧରିକି ପକେଇ ହବ ନାଇଁ କି।
ହଁ। ତାପରେ ପୁରା ଗରମ ଗରମ ତେଲରେ ଛୋଟ ଛୋଟ ଛାଣିବ। ବଡ ବଡ ଛାଣିଲେ ପକୁଡିର ଟେଷ୍ଟ ରୁହେନି। ପୁରା କୁନିି କୁନି କୁନି
ହଉ ମୁଁ ଏବେ ଦେଖିଲି ଯେ ଲିନୁ ଛାଣୁଚି। ତାପରେ ବାହାର କରିବ ମୋ ପାଖକୁ ସବୁ ପଠେଇବ।
ହଁ ଠିକ୍ ଅଛି। ତମେ ପେପର ଫେପର ଗୁଡେଇକି ରଖିଥାଅ। ମୁଁ ଗୋଟେ ଲଙ୍କା ଫଟେଇକି ବି ଛାଣୁଚି। ଆଉ ବି
। ମ୍ୟାମ୍ ମୋର ଟିକେ କଞ୍ଚାଲଙ୍କା
ହଉ।
ଆଉ ଏଇଟା ଟିକେ କେମତି ଜାଣିଚୁ କହିଲୁ। ସେ ଚଣା ମସଲା କେମତି କରୁଚୁ?
ଚଣା ମସଲାଟା ନା ସେଇଟା ଭଲ ଜିନିଷଟା ତୁମେ ଶିଖିବାକୁ ଇଣ୍ଟରେଷ୍ଟେଡ଼୍ ହେଲ ଆଉ ମୁଁ ତୁମକୁ ଶିଖାଇଦେବି ରୁହ। ଚଣା ମସଲାଟା ବୋ ଯୋଉ ବଡ ବଡ ଚଣାଟାକୁ ରାତିରେ ଭିଜେଇଦବ ହେଲା, ରାତିରେ ଭିଜେଇବ। ସକାଳକୁ ସିଏ ଫୁଲି ଯାଇଥିବ ହେଲା। ଫୁଲିଗଲା ପରେ ଗୋଟା ଆଳୁ ଦିଇଟା, ମାନେ ତମେ ଏକୁଟିଆ ହେଲେ ଗୋଟେ ଆଳୁ ପକେଇବ। ମସଲା ଯୋଉ ଚଣା ଟାକୁ ଯେତେବେଳେ ସିଝେଇବ ହଳଦୀ ଟିକେ ଲୁଣ, ତେଜପତ୍ର ସେ ଯଦି ତମେ ଯଦି ମାନେ ଗୋ ମସଲା ଦେବା ପାଇଁ ଚାହୁଁଥିବ ଯେମିତିକି ଗ ଗୋଲମରିଚ, ଗୁଜୁରାତି ସେଇ ସବୁ ଜିନିଷ ଦିଅନ୍ତିନି ସବୁ ତରକାରୀରେ। ତାକୁ ସିଝେଇ ଦବ ହଁ। ଗରମ ମସଲା ଖଣ୍ଡ ସେଗୁଡାକୁ ସ୍ମେଲ୍ ପାଇଁ ଖାଲି ତା ଦେହରେ ସିଝେଇଦବ। ଆଳୁଟା କିନ୍ତୁ ଗୋଟା ରଖିଥିବ।
ହୁଁ।
ତାପରେ ନର୍ମାଲି ଆମେ ଯେମିତି ମସଲା ଅଦା ରସୁଣ ପିଆଜ ପେଷ୍ଟ ଦେଉଛନ୍ତି ଯଦି ତୁମେ ଚାହିଁବ ସେଇଟା ଦେଇପାରିବ। । ନହେଲେ ନାହିଁ ତମେ କାଜୁ ଯୋଉ ବାଦାମ ର ପେଷ୍ଟ ସେଇଟା ବି ଦେଇ କରିବ। ଦୁଇଟା ଯାକ ଆଲାଉ ଯୋଉଟା ତୁମେ ଦେଇପାରିବ, ତୁମ ହିସାବରେ। ଭେଜ୍ ଦିନରେ କଲେ ଯେମିତିକି ଆମେ ତ ଏତେ ହାଇ ଫାଇ ୱେରେ ବନଉନାହାନ୍ତି। ତ ସେମିତି ନର୍ମାଲି ବାଦାମ କିମ୍ବା ନଡ଼ିଆ ବି ଆମେ ପେଷ୍ଟ କରିକି ଦେଇପାରିବା ସେଥିରେ। ୱିଦାଉଟ୍ ପିଆଜ ଇଏ ଛାଡ଼ି ଖାଲି ଅଦା ଇଏ ଟମାଟୋ ଏସବୁ ଦେଇକି। ଆଉ ଲାଷ୍ଟ ବେଳକୁ ଟିକେ ଖାଲି କ୍ଷୀର ଦେଇଦବ। ହିଟ୍ର ଦେଇଦେଲେ ଟିକେ ଟେଷ୍ଟି ଟେଷ୍ଟି ଲାଗେ ଆଉ।
ଗରମ ମାନେ କ୍ଷୀର ଟା ଗରମ ନା କଞ୍ଚା?
ଗରମ ଦିଅ କଞ୍ଚା ଦିଅ ଯାହାବି ଦେଲେ ଚଳିବ କଞ୍ଚା ଦେଲେ କଣ ଟିକି ନା ଫାଟିଯିବାର ଚାନ୍ସେସ୍ ଥାଏ। ଟିକେ ଛେନା ଛେନା ହେଇଯିବାର ଚାନ୍ସେସ୍ ଥାଏ ଯେହେତୁ ଏତେ ମସଲା ଫସଲା ପଡିଥାଏ। ତ ଲାଷ୍ଟରେ ସ୍ଲୋ କରିକି ତୁମେ ଦେବ।
ଆଚ୍ଛା ମୁଁ ଜମା ସେ ଟା ବନେଇ ପାରୁନି ମୋର ସବୁ ହଉ ମାନେ ତରକାରୀ ଗୋଟେ ଜାଗାରେ ଚଣା ଗୋଟେ ଜାଗାରେ।
ନା ନା ତାପରେ ସେଇଟା ପୁଣି ଅଛି ନା ଆଉ। ତମେ ଭୁଲ କରିଦେଲ ତ ପ୍ରୋସେସ ଟା ଆଳୁ ଟା ଚକଡ଼ିବ ସେଇଟା ଚକଡ଼ିଲା ପରେ ଟେଷ୍ଟଟା ଅଲଗା ପ୍ରକାରର ହେବ।
ହୁଁ।
ଆଉ ଯଦି କିଛି ରୋଷେଇ ଶିଖିନ ଯୋଉଟା ଶିଖି ପାରୁନ ସେଟା ୟୁ ୟଟ୍ୟୁବରୁ ମାରିଖୁନ ଉତ୍କଳ ଝିଅ ଲହରୀ ଶିଖେଇବ।
ବଢିଆ କରୁଛିୁ ସେ ରୋଷେଇ।
ଆଉ ବୁଡ଼ତଲା ମୋ ସ୍ଵାମୀ ବୁଡ଼ଲା ଖାଲି ମୋ ସ୍ଵାମୀ ମୁଁ ଆଉ ବୁଟାଲା।
ହୁଁ କ ନାଇଁ ତ ଆସ। ଇଏ ପୁରା ମାନେ ଖାଲି ତା ପାଟିରେ ସେ ଯୋଉ ଦି ମିନିଟ ର ଯୋଉ କରୁଛି ବି। ସେ ଦି ମିନିଟ ରୁ ଦେଢ ମିନିଟ୍ ଖାଲି ସ୍ଵାମୀ ଆଉ ଅଧା ମିନିଟ କ
ଜାଣିଛ ନା ୟାର ମନିଟାଇଜେସନ ହେଇି ପେମେଣ୍ଟ ଆଇଣି ବୋଲି ଆମ ନା ନାଲି ଶାଢ଼ର ନାଲି ଶାଢ଼ ନାଲି ଶାଢ଼ୀ।
ବର୍ତିଛି।
ଆସିବି କରୁ ତାର ଭିଉଜ ମିଲିୟନ ମିଲିୟନ ଯାଉଛି ଅପା।
ସେ ହେରା କେମିତି କରୁଛି? ଏ ଶାଶୁ କେତେବେଳେ ହେଇଯାଉଛି ବୋଉ କେତେବେଳେ ହଉଛି। ନାଇ ଏଡିଟିଂ ଟା ଭଲ କରୁଛି ନାଇଁ କି।
ହୁଁ ତା ସ୍ଵାମୀ। ଉଁ ଆଉ ଗୋଟେ ଦୁର୍ଗା ମା ହେଇଥିଲା ମତେ ସେଇଟା ଯେତେ ଭିଡିଓ ପୋଷ୍ଟ କରି ତାର ସେଇ ଭିଡିଓ ଟା ବହୁତ ବଢିଆ ଲାଗେ।
ସେଟା ଘରେ ରହୁଛନ୍ତି ଆଉ କଣ ଟା କରିବେ। ନୁଁକି।
ସିଏ ଘରେ ରହିଲେ ତମେ କହିବ ଘରେ ରହିଲେ। ଚାକିରୀ କରୀନି ତ ଆମେ କହୁଚେ ଚାକିରି କଲେ ତ ଆମେ କରିବା କଣ?
ନା ନା ମାନେ ତ ଟାଇମ୍ ଟା ମିଳୁଛି ନା।
ଆଉ ସେ ଆକ୍ଚୁଆଲି ସେ କିଛି ଜିନିଷ ଭୁଲିବା ପାଇଁ ଯାଇକି ଟୁପୁ ଯାଇଥିଲା ମାନେ ସେ ଯେଉଁ ମାନେ ଫାଷ୍ଟ ଭିଡ଼ିଓ ପୋଷ୍ଟ କରୁଥିଲା।
ହୁଁ।
ତା ପାଷ୍ଟକୁ ଭୁଲିବା ପାଇଁ ଯାଇକ ସେ ଭିଡ଼ିଓ କରୁଥିଲା କିନ୍ତୁ ସେଇଟା ତା ଲାଇଫ୍ ଚେଞ୍ଜ କରିଦେଲା?
ମିଲି କୁବୁ।
ହଁ।
ହଁ।
ମୁଁ ଏଥର ବସି କବିତା ଲେଖିମେ ଅପା
ଲିକୁ ତ ତାର କୋଟି ପତି ହେଇଗଲା।
ହୁଁ।
ଆଜି ମତେ ଫୋନ କରିଥିଲା କହିଲ ଆଉ ଶୁଣି କହିଲା ବେବି ଏଇଠି ହବ। ଅଲ୍ ଲ୍ଟିମେଟ ରେ ଆଉ ଅପା ଟିକେ ବୁଝାବୁଝି କର ମୁଁ କହିଲି ହୋଉ ଠିକ୍ ଅଛି
ହଁ।
ମୁଁ। ମୋର କଣ ଅସୁବିଧା ନେ଼ଇଁକି ଆସିବୁ ଯିଏ ଆସିବ ଏଠି ମୁଁ ମୋର ଇନ୍ସୁରାନ୍ସ କରେ ମା ର ଭାରି ଚିନ୍ତା ହେଲା ମୋ ଝିଅ- କି କେତେବେଳେ ମାର
ହଁ
ମୋ ଝିଅ ଡିଉଟି ଯିବ କେତେବେଳେ ରୋଷେଇ କରିଦବ କେତେବେଳେ ମୁଁ କହିଲି ମୁଁ କ ମୁଁ ତ ନିଜେ କରି ପାରୁନି କିଣିକି ଖୁଉଛି
ତମେ କାହିଁ ଦବ
ମାର ଭାରି ଚିନ୍ତା ହେଲା
ହସ୍ପିଟାଲରେ ତ ରୋଷେଇ ସିଏ କଣ ହଉ ତାର କଣ ପଇସା ନାଇଁ ନା କଣ ନାଇଁ ତମେ ତାକୁ ରାନ୍ଧିିବାଡି ଖାଇବାକୁ ଦବ
ଓ ତାର ସେଇ ଚିନ୍ତା କହୁଛି ତୁ କାହିଁକି କହୁଛୁ ମୁଁ କହିଲି ଆରେ ସିଏ କହୁଛି ନା ଆସିବ ବୋଲି ମୋର କଣ ଅ ମୁଁ କଣ ଆଏ କରୁଛି ହସ୍ପିଟାଲ ତାର ଆସିବ ମୋର ଯାହା ମାନେ ହେଲ୍ପ କରିବା କଥା କରିଦେବି
ଆଲୋ ମୋ ସ୍ୱାମୀ କେଉଁଦିନ କି ସାଦ ଖୁଆଇବାକୁ ନେବେ ୟେ ଆକୁ? ତମେ ଅପା ଯିବନି ସାଦ ଖୁଆଇବାକୁ?
ହାଲୋ
ହଁ
ହଁ କଣ ହେଇଛି ଲିପିକା ଟିକେ ର ହଁ କଣ ହେଇଛି? ଓହୋ ଆଛା ସେଇଥି ମାନେ ସେଇଟା ସାନ ହେଇଯାଇଛି ବୋଲି ସେ ଟୋଟାଲ କରିପାରିବନି ସିଲି ହୁଁ ହୁଁ ହେଲୋ- ହ୍ୟାଲୋ ହଁ ହଁ ସେଇଟା ମା ତାର ଶୁଣି ଦେଇକି ଯେ ମୁଁ କହିଲି ନା ମୁଁ ଦିଲ୍ଲୀକୁ ଫୋନ କରିଥିଲା ଆଉ କାର୍ଡ ଫାର୍ଡ ସବୁ ପଠେଇଥିଲା
ହୁଁ
ବୁଝିକି କହିବ ଆମର ଏଠି ପ୍ୟାକେଜ ଅଛି ସିକ୍ସଟି ଫର୍ ଥାଓଯେଣ୍ଡ -
ହୁଁ
ସିକ୍ସଟି ଫୋର ଥାଉଜେଣ୍ଡ ନା ଆଉ ଯଦି ବି ନର୍ମାଲ ହେଲେ ନା ବେବି ର ଅଲଗା ପ୍ୟାକେଜ ବେବି ର ହେଲା ପନ୍ଦର ହଜାର ପନ୍ଦର ହଜାର ରୁ ଦଶ ହଜାର ଦବ ଇନ୍ସୁରାନ୍ସ ପାଞ୍ଚ ହଜାର ଏମାନେ ହାତରୁ ପେମେଣ୍ଟ କରିବେ ଆଉ ଯଦି ବେବିର ଆଇସିୟୁ ଦରକାର ପଡିଲା ସେଟା କହି ହବନି ଇନ୍ସୁରାନ୍ସ ଓ ମାନେ ପଠା ହେବ ଯଦି ସେ ପେମେଣ୍ଟ କଲା କଲା ନହେଲେ ନାଇଁ?
ତାର ସେଇ ଯେଉଁ ପ୍ରୋବ୍ଲେମ୍ ଭଗବାନଙ୍କ ଦୟାରୁ ତା ଛୁଆର ନଥାଉ ଯଉଟା ତାଙ୍କ ଘରେ ସମସ୍ତଙ୍କର ଅଛି
ଓଃ ହଁ ବା ଏଇଆ ହଉଛି କଥା ମୁଁ କହିଲି ସେଥିରେ କିଛି ଅସୁବିଧା ନାଇଁ ସେ ତାର ଆସୁ ତମର କଣ ଯାଉଛି ନା ସେରା ଦୋଳ ଆସିବେ ସେ ମୁଁ କହିଲି ଆରେ ଦୋଳ ମୁଁ କଣ ଘରେ ରହୁଛି ସେ କଣ ଜାଣିନି ନା ମୁଁ ତା ପାଇଁ ଛୁଟି ନେଇକି ରୋଷେଇ କରିବି
ନା ମ ସିଏ ତାଙ୍କର ଆସିବେ ତାଙ୍କ ବାଟରେ ସିଏ ଯିବେ ତମର ଏତେ କଥାରେ କଣ ହେଇଯାଉଛି
ସୁବିଧା ଶୁଣୁ ଗମେଣ୍ଟବ ଫମେଣ୍ଟରେ ହେରା ଅସୁବିଧା ଥାଏ ବୋଲି ଏତେ କଥା ଆମର ତ ଫାଇବଷ୍ଟାର ହୋଟେଲ
ଆଉ ପେସେଣ୍ଟ ଉପରେ ସେତାର ତଳେ ଖାଇବେ ପିଇବେ ଯିବେ ଆଉ ମୁଁ କାଇଁ ରୋଷେଇ କରିିଵି ମୁଁ ତାର ଦରକାର ପିଲ ମୋ ଏଇଠି ଖୁଏଇ ପିଏଇ ଛାଡିଦେବି ପେମେଣ୍ଟ କରିଦେବି ଶୋଇଲା ଏତେ କଥା କଣ ଅଛି ନୁହଁ କି
ହୁଁ ମୋର ସେଇ ମୁଁ ଯେମିତି ଯଉ ମୋ ସରିକ ଆସିଲି ମୋ ବୋଉ ମୋ ବୋଉରୁ ଆଣିବି ବୋଲି ବାହାରୁଥିଲିଁ ସେ କରିପାରିବିନି।
ମୋ ବୋଉ ମୋ ବୋଉ ସେଇ ବା
କିଏ ଗୋଟେ ମାନେ ଶୁଣେ ପାଖରେ ଗୋଟେ କିଏ ସିନା ଥିଲେ ତୋତେ ଗୋଟେ ଟିକେ ବି ହେଲ୍ପ କରିବା ପାଇଁ ତୁ ଗୋଟେ କଣ ଭାବିବୁ। ହଁ ଏ ଛୁଆକୁ ଅ କୁ ବ କିଏ ନାହିଁ ମା ହେତା ମତେ ସେଥିପାଇଁ ବିରକ୍ତି ଲାଗୁଛି।
ମୋର ସବୁ ବ୍ଲଡ଼୍ ବ୍ଲଡ଼୍ ଆଜି ଦେଇକି ଆଇଛି ଦେଇଦୁଆକି ଆଇଛି ମୁଁ ଯାଇକି ଟେଷ୍ଟ ଥାଇରଏଡ଼ ହିମୋଗ୍ଲୋବିନ୍ ସୁଗାର ସବୁ ଦେଇଛି ଆ ମୋ ଦେହ ହାତ
ତୋର କଣ ସୁଗାର ବଢୁଛି ନା କଣ?
ମୋର ଗୋଡ ହାତ ଝିମ୍ ଝିମ୍ ଇଏ ହେଉଥିଲା ଯେ ଆମ ଘର ପାଖରେ ସେଇଠି ଜଣେ ସେ ଚିହ୍ନା ସେ ମୋତେ ଲାଗୁଥିଲା ସେ କହିଲେ ଟିକେ ଟେଷ୍ଟ
ମାଇଗଡ ସେଇଟା ସବୁଠାରୁ ଖତରନାକ ବାବା। ତାକୁ ଜଗିକି ଥିବୁ।
ତମେ କଣ କହୁଛ କଣ କଣ କହୁଛ ମତେ ତମେ। ତା ମାନେ ରୁହ ମୁଁ କହୁଛି ମତେ କଣ କଣ ଟେଷ୍ଟ କରିବା ପାଇଁ ଦେଇଛନ୍ତି ରୁହ ମୁଁ କହିଦେବି ତମକୁ।
ଟେଷ୍ଟ କରିଛୁ ଭଲ ମାନେ ଏଇ ଯୋଉ ସୁଗାର କୁ ମାନେ ଜଗିକି ଥିବୁ।
ରିପୋର୍ଟ ଦେଖିବେ ଶୁକ୍ରବାର ଦିନ ଯାଇକି।
ହୁଁ କାହିଁକି ତୁ ମତେ ପଠେଇଦବୁ।
ଦେଖିକି।
ପଠେଇଦେବି ତମକୁ ନହେଲେ ଆଉ।
ଅପା ଏମିତି ଘଁ ଘଁ କଣ ହଉଛି।
ଉୁଁ, ଗୋଟେ କଲ ଆସୁଥିଲା।
ଅ ଭାରି ଦେହ ଖରାପ କଣ ସତରେ ଅପା, ମୁଁ କେତେ ବର୍ଷ ବଞ୍ଚିବି କୁହନି।
ହେ୍କ।
ମୁଁ ଶୀଘ୍ର ତ ଜମା ମରିବା ପାଇଁ ଚାହୁଁନି। ସିଏ ମୋତେ ଦେଇଛନ୍ତି ଆର ବି ଏସ୍।
ହୁଁ।
ଆଉ ଗୋଟେ ଟି ଏସ୍ଏଚ୍। ଆର୍ ବି ଏସ୍, ଟି ଏସ୍ ଏଚ, ଏ ଏସ୍ ଏ ଏସ୍। ଆଉ ଗୋଟେ ଏଚ୍ ବି, ଏଚ୍ ପି ନା କଣ ଏଚ୍
ହିମୋଗ୍ଲୋବିନ୍ ଟା କଣ ପାଇଁ କଣ ହଉଛି ତୋର?
ମୋର କଣ ହଉଛି ମୁଁ ଜାଣିନି।
ଆଉ ସେ ଏଚ୍ ବି କାହିଁ ଦେଲା, ଏଚ୍ ବି ତ ଦବା କଥା ନୁହଁ, ଏଚ ବି ଏ ୱାନ୍ ସି କି।